ହଁ କଣ କରୁଛନ୍ତି?
ଏଇଠି ବସିଛି ଆଉ ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି କଥା ହେଇକି ଆପଣଙ୍କ ସହିତ କଥା ହଉଛି ଆଉ
ହଁ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି ଆଜିକାଲି ତ ଯୋଉ ଖାଇବା ଆମେ ଖାଉଛେ ଦେହ ଅଧା ଦିନି ଭଲ ରହିଲେ ଅଧା ଦିନ ଖରାପ ହିଁ ହେଇଯାଉଛି।
ହଁ।
ଆଉ କୋଉ ଭଲ ଖାଇବା ଖାଉଛେ ସବୁ କିଛି ସାର ଦିଆ ଖାଉଛେ। ଆଉ ସେ ସାର ଦିଆ ଖାଇବା ଆଉ ଦେ ଥରେ ଯାଉନି କାହାର ପିଲା ଠୁ ଧରିକି ବଡ ପର୍ଯ୍ୟନ୍ତ ଆଉ ଦେହରେ କାହାର ବି ଯାଉନି
ଏବେ ତ ସବୁ ସେମିତିଆ ମିଳୁଛି ଯଦି ନିଜେ ଚାହିଁବେ ନିଜ ବାଡିରେ ହଉ କି ଛାତ ଉପରେ କୁଣ୍ଡରେ ଯୋଉ ଏବେ ଯୋଉ ମିଳୁଛି ଲଗେଇକି ଯଦି କିଛି କରିକି ଖାଇପାରିବେ ତ ଭଲ କଥା ନହେଲେ ଏବେ ତ ସବୁ ପନିପରିବାରେ ଔଷଧ ସାର ପଡିକି ସବୁ ହଉଛି ଆଉ
ଆଜ୍ଞା ଆଜ୍ଞା ଆଉ କଣ ଖାଇବେ ଆଜିକାଲି ଆଉ କଣ ଖାଇବେ କିଛି ବି ଖାଇପାରିବେନି।
ହଁ ଆଗକୁ ତ ଆସୁଛି ଗଣେଶ ପୂଜା ତମର ଗଣେଶ ଗଣେଶ ପୂଜା ତମ ଆଡେ ସେ କେମିତି ହୁଏ ମାନେ ପୂଜା କରନ୍ତି ତମ ସାହିରେ ଯେମିତି କରନ୍ତି?
ନାଇଁ ମ୍ୟାଡାମ ମୁଁ ନିଜେ ହିଁ କରେ କାହିଁକିନା ମୁଁ ପିଲାମାନଙ୍କୁ ଟିଉସନ କରୁଥିଲି ତ ସେଥିପାଇଁ ଉଁ ଟିୟୁସନ କରୁଛି ନା ତ ସେଥିପାଇଁ ତ ମୁଁ ନିଜେ ହିଁ ଗଣେଶ ପୂଜା ତିଆରି ମାନେ କରେ ଏମିତି ବେଶି ଆୟୋଜନ କରେନି ଏମିତି ଛୋଟ ଆକାରରେ
ପୂଜା ହୁଏ ଛୁଆ ମାନେ ଭୋଗ ଖାନ୍ତି ସେ
ହୁଁ ମାନେ ପିଲାମାନଙ୍କଠୁ କୌଣସି ପଇସା ପତ୍ର ଆଦାୟ କରେନି ମୁଁ ନିଜେ ଯେତିକି ମୋ
ହଁ।
ଟିୟୁସନ ପଇସାରେ ମୁଁ ନିଜେ ଯେତିକି ମାନେ ବାବା ଆଣନ୍ତି ହେରି ମୂର୍ତ୍ତି ଆଣନ୍ତି ହେରି ଆମର ଗଣେଶ ମୂର୍ତ୍ତି ଆଣନ୍ତି ହେରି। ଆଉ ଯେତିକି ଯାହା ଭୋଗରାଗ ହଉ ଯାହାବ ହଉ ସେଇଟା ନିଜ ହାତରୁ କରିଦିଏ ଆଉ। ତ ଏମିତି ଯେମତି ହୁଏ ଛୋଟ ମୋଟ ଆକାରରେ କରେ ବଡ ଆକାରରେ କରେନି ମୁଁ। କାହିଁକିନା ମୁଁ ସେତିକି ସବୁ ପିଲାମାନଙ୍କୁ ଆ ମାନେ ପଇସା ଆଦାୟ କରେନି ଭୋଗ ଖାଇବେ ସବୁ ପିଲାମାନେ ବୁଝିପାରିଲେ
ହଁ
ତ ସମସ୍ତେଙ୍କୁ ତା ଲାଷ୍ଟ ଦିନ ବି ପ୍ରାୟ ମୁଁ ଭୋଜି ବି କରିକି ଦେଇଦିଏ ସେଥିପାଇଁ କେତେପ ଆମର ଗୋଟେ ଯୋଉ ଖୁଦୁରୁକୁଣୀ ଓଷା ଥାଏ ନା
ହଁ ହଁ
ଖୁଦୁରୁକୁଣୀ ଓଷା ପଇସା ମାନେ ଯେଉଁ ପଇସା ଆମେ ଆଦାୟ କରିକି ଯେଉଁ ପିଲାମାନେ ମାନେ କରୁ ଅ ହୁଁ ଫାଷ୍ଟ ଦିନ ତ ମୋ ମାମା ସବୁ ଦେଇଦିଅନ୍ତି ମୋ ମାମା ମୂର୍ତ୍ତି ଦିଅନ୍ତି କାହିଁକନା ମୁଁ ଯେବେ ଫାଷ୍ଟ ଏଇଠି ଖୁଦରୁକୁଣ କଲି ମୋ ମାମା ଏଇଠି କିନା ସ୍ତାଷ୍ଟ କରିଥିଲେ ମୋ ପାଇଁକା ଷ୍ଟାଟ୍ କରିଥିଲେ ଆମ ଘରେ ଆସିକି ସବୁ ପିଲା କରୁଥିଲେ ଯେୁ ଘରେ ତ ଚାଳିଶ ପଚାଶ ଯେତେବେଳେ ହେଇଗଲା ଆଉ ଜାଗା ତ ହବନି ନା
ନାଇଁ
ତ ସେଥିପାଇଁକା ଆମେ ଆମର ଯୋଉ ଥାଏ କୋଠ ଘର
ହଁ
ସେ କୋଠ ଘରେ ଯାଇକି ଆମେ ସମସ୍ତେ ପୂଜା ପୂଜି ସେଇଠି କରୁ ସେଇଠି କରୁ ଆମେ ସେଇଠୁ ପଇସା ବି ଫାଷ୍ଟ ଦିନ ମାମା ସବୁ ପୂଜା ପୂଜି ପାଇଁ ତାପରେ ଆମର ମୂର୍ତ୍ତି ଲୁଗା ସବୁ ଦେଇ ଦିଅନ୍ତି ତାପରେ ଯୋଉ ସେକେଣ୍ଡ ପାଳିଠୁ ଯାହା ଖର୍ଚ୍ଚ ହୁଏ ଆମେ ସେଇ ପଇସା ଟା ଆଦାୟ କରିଥିବୁ ସେଇ ପଇସାରେ ମାନେ ପୂଜା ପୂଜି କରିବୁ ଲାଷ୍ଟ କୁ ଯୋଉ ପଇସା ଟା ବଳେ ତାପରେ ମୁଁ ବି କଣ ଆସି ପୂଜା କରିଥିବି ତ ଗଣେଶ ପୂଜା ପରେ ପରେ ମୁଁ ବି କିଛି ମୋ ଟ୍ୟୁସନ ପଇସା ଦେଇକି ସେଇ ପଇସା ମିଶେଇକି ତ ଆମେ ସବୁ ପିଲମାନୋନ କାଁକିନା ପ୍ରାୟ ଖୁଦରୁକୁୁଣ ପିଲା ଯୋଉମାନୋନେ କରନ୍ତି ସବୁ ମୋ ମାନେ ପାଖରେ ପାଠ ବି ପଢନ୍ତି
ଆ ଖୁଦୁରୁକୁଣୀ ଓଷା ଟା ମାନେ ତମ ଆଡେ କେମିତି କରନ୍ତି
ଆମର ସକାଳୁ ଫାଷ୍ଟ କଣ କହିଲେ ଫୁଲ ତୋଳିବାକୁ ଯିବୁ ରାତିରୁ ଉଁ ଚା ଟା ରାତି ହଉ ଦିଟା ରାତି ହଉ ତିନିଟା ରାତି ହଉ ଯେତେବେଳେ ଯାହା ନିଦ
ହଁ ମୁ ଛୁଆଙ୍କର ଗୋଟେ ଖୁସି ଥାଏ ରାତି ଅନ୍ଧରୁ ଉଠିକିନା ଯିବେ ଫୁଲ ତୋଳିଆକୁ
ତ ତାପରେ ଫୁଲ ତୋଳିକି ଆସିଲେ ଆମେ ମାଳ ଗୁନ୍ଥିବୁ ଆମ୍ବ ତରଣ କରିବୁ ଏବେ ତ ଆଉ ଆମ୍ବ ତରଣ କେହି କରୁନାହାନ୍ତି କିନ୍ତୁ ଆମେ ଆମ୍ବ ତରଣ କରୁ ମାଳ ଗୁଣ୍ଠୁ ପତକା ହଉ ପ୍ଲାଷ୍ଟ ସେକି ଫୁଲବ ଏମିତି କରୁଛନ୍ତି
ହଁ
ତ ଆମେ ସେମିତି କରୁନା ଆମେ ଆମ୍ବ ତରଣ ଆମ୍ବ ମାନେ ଗଛରେ ଡାଳ ଭାଙ୍ଗିକି ଆମେ ଆଣିକି ଆମ୍ବତରଣ କରୁ ତାପରେ ଏମିତି
ହ
ହଁ ଲାଷ୍ଟ ଦିନ ଧର ଆମର କେହି ବାଲୁଙ୍ଗା ପୂଜା କରିବାକୁ ଯାଇ ନଥିବେ ଫାଷ୍ଟରୁୁ ଆମର ଲାଷ୍ଟ ଦ ଯ ଲାଷ୍ଟ ଦିନ ଯାଇକି ହଁ ଆମର ଧରଣ ଚାରି ପାଳି ହଉ କିମ୍ବା ପାଞ୍ଚ ପାଳି ହଉ ଫାଷ୍ଟ ଯାଇକି ବାଲୁଙ୍ଗା ପୂଜା ହବ ମାନେ ଆମର ଗୋଟେ ଏଇଠି ଝରଣା ପାଖରେ ଅଛି ତ ସେଇ ଝରଣା ଆମେ ଝରଣା ହଉ ପୋଖରୀ ହଉ ଏଇମାନାନଙ୍କୁ ସବୁ ଗାଧେଇ ଯାଆନ୍ତି କୁହନ୍ତି କିନ୍ତୁ ଆମେ ଯୋଉଠି ଅଛୁ ସେଠି ସହରାଞ୍ଚଳ ସେମିତି କିଛି ପୋଖରୀୋଖୀର ସୁବିଧା ନାହିଁ ଯୋଉଠି ବି କିଛି ସେଠି ଗାଧା ପାଧା ହୁଏନି ତ ଆମ ଘ ହଁ ଘର ଘର
ଆଣିକି କରନ୍ତି
ହୁଁ ତ ଏମିତି ଘରେ କରୁଥିଲୁ କିନ୍ତୁ ଆମ ଘର ପାଖରେ ଗୋଟେ ମାନେ ଛୋଟ ତୋ ଝରଟେ ଫିଟିଛି ତୋର ପାଖରେ ନ ଘରଠୁ ହାଫ୍ କିଲୋମିଟର ଦୂର ହବ
ହଁ।
ତ ସେଇଠି ଏମିତି ଗୋଟେ ପାଦ ମାନେ ପାଦେ ପାଦେରେ ଝର ଫିଟିଚି ସେଠି ଜଲ୍
ହଁ
ମାନେ ଇଏ ହୁଏନ ତ ସେଠିକି ନା କଣ ପାଇଁ ଗୋଟେ ଖୋଳା ହେଇଥିଲା ସେଟା କାହାର ଗୋଟେ ପ୍ରାଇଭେଟ ଜାଗା। ତ ସେଇଠି କ ଣ ଖୋଳାଖୋଳି ହେଇଥିଲା ସେଇଠି ଝର ଫିଟିଲା ଝର ଫିଟିଲା ସେଇ ଝରଟାଟା ସେମିତି ଛାଡ଼ି ଦେଇଥିଲେ। ତାର ସେ ପଣିଟା ଗୋଟେ ନାଳ ଅଛି ନାଳକୁ ଯାଏହରି ତ ସେଇଠି ଆମେ ଯାଇକି ଆ ସେ ଯୋଉ ଝର ରୁ ଯୋଉ ବାଲି ଗୋଡି ଥାଏ ଆଉ ବାଲି ତ ପୁରା ବାଲି ମାଟି ନ ଥାଏ ନା ଯାହା ଥାଏ ସେଇଥିରେ ଆଣିକି ଆମେ ବାଲୁଙ୍ଗା କରିକି ସେଠି ଯୋଉ ଧୂପ ଫୂପ ଦେଇକି ଓଦା ଯୋଉ ଓଦା ଉଁ ପିନ୍ଧିଥିବୁ ସେଇ ଓଦାରେ ହିଁ ଆମେ ପୂଜା କରିବୁ ହଁ। ସେ ଓଦାରେ ପୂଜା କରିକି ତାପରେ ଆସିକି ଠାକୁ ଠାକୁର ପୂଜା କରିବ। ତାପରେ ଆସିକି ଏମତି ଯେମତି ଆମର ମାଙ୍କୁ ଯେମିତି ପୂଜା କରିବା କ ଥା ସେମିତି ପୂଜା ପୂଜି ସବୁ କରା କରି କରିକି ତାପରେ ଯେମିତି ଯାହା ହବ ଆଉ ପଣଙ୍କ ଆଡେ ଅଛି।
ହଁ ଆମ ଆଡେ ବି ସେମତିଆ ହୁଏ ସନ୍ଧ୍ୟାରେ ବି ଯେମିତି ପୂଜା ହୁଏ ପାଣି ତୋଳିଆକୁ ଯାଆନ୍ତି ଆପଣ ସିଆଡେ ଆପଣଙ୍କ ସିଆଡେ।
ନାଇଁ ସେଇ ବିଷୟରେ ମ୍ୟାଡାାମ ମୁଁ କହିପାରିବିନି। ତ ପାଣି ତୋଳିବାକୁ ଯାନ୍ତି ନାଇଁ ସେ ବିଷୟରେ କହିପାରିବିନି ଯାଉଚି
ହଁ ନାଇଁ ଆମର ଏପଟେ ଯାଆନ୍ତି ସେ ସବୁ ଝିଅ ମାନେ ଯିବେ ଏକାଠି ହେଇକି। ଝିଅ ମାନେ ଏକାଠି ହେଇକି ଯାଆନ୍ତି ସବୁ ପାଣି ତଳେଇବାକୁ।
ଆଜ୍ଞା ଆଜ୍ଞା। ଉଁ ହୁଁ ନା ଆମର ଇଆଡେ ପାଳି ପା କଣ ପାଣି ତୋଳା ସେଗୁଡ଼ା ନାହିଁ।
ହୁଁ ହୁଁ।
ଏମିତି ରେ ଏମିତି ପୂଜା ହୁଏ।
କେତେ ଆଡେ କେତେ ପ୍ରକାରିଆ ଅଛି ଆଉ।
ହୁଁ ହୁଁ ତାପ ଗୋଟୋ ଆଡେ ଅଛି ଦିନରେ ଆମର ମାନେ ପୂଜା ହୁଏନି।
ହୁଁ।
ବୁଝିପାଇଲେ।
ଦିନ ଦିନରେ ମାନେ ସଖାଳ ବୋଳି ଯେମିତି ଠାକୁର ଭୋଗ କରିବା କଥା ସେନ୍ତି କରନ୍ତି ହଁ। ହଁ ତାପରେ ସ ନ୍ଧ୍ୟା ରେ ଖାଲି ମାନେ ଯେନ୍ତି ବହି ବହି ପଢାହ ବ ଆଉ ଭୋଗ ଦିଆହବ ସେବି ସେଇ ସିଷ୍ଟମ ହୁଏ।
ନାଇଁ ଆମର ଦିନରେ ଭୋଗ ଫୋଗ ସବୁ ପୁଷ୍ପାଞ୍ଜଳି ଠୁ ପୂଜା ଠୁ ଯେମିତି ସବୁ ହବ ମାନେ ରାତିରେ ଏ ଦିନରେ ଆମର ପୂଜା ଫୁଜା ଧୂପ ଦୀପ ଯେମିତି ପୁଷ୍ପାଞ୍ଜଳି ଦିଆଯାଏ ସମସ୍ତେ କରିବ ସେମିତି ହବ ରାତିକି ବି ସେ ସେମ ହବ କିନ୍ତୁ ଦିନରେ ବହି ପଢା ହୁଏନି। ରାତିକି ଆମର ବହି ପଢା ହୁଏ। ହଁ ତ ସେଥିପାଇଁକା ରାତିରେ ଆମର ବହି ପଢା ପଢ଼ି କରା ହୁଏ ଦିନରେ ହୁଏନି ଆଉ।
ମାନେ କୋଉ ପୁରଣକାଳର କଥାକୁ ନେଇକି ହେଇଛି ଦେଖିଆ
ଉଁ ତପୋଇ ସା ତ ଭାଇଙ୍କର ଯୋଉ ଆମର ତପୋଇଙ୍କର ସେଇ ତଅପୋଇ ଙ୍କ କ ମାନେ ତପୋଇ ହଁ। ତ ପ ହିଁ ଥାକୁ ମା ମଙ୍ଗଳାଙ୍କୁ ପୂଜା କରିଥିଲେ ତ ସେଇଠୁ ଖୁଦରୁକୁଣୀ ମାନେ ଭାଇମାନଙ୍କ ପାଇଁ କରିଥିଲେ। ସେଇଠୁ ଖୁଦୁରୁକୁଣୀ ଆମର ଷ୍ଟାର୍ଟ ହେଇଛି। ସିଏ ତ ଯାଇଥିଲେ ସାତ ଭାଇ ତ ସିଏ ଯାଇଥିଲେ। କିନ୍ତୁ ଆମର ତ ପଇ ହ ହଁ ସେଇଟା ତ ଆମର ଅଛି ଆମର ବି କିଛି ଡଙ୍ଗା ଭସା ଇଏରେ ବି ଯାଉଛି ହେରି କିନ୍ତୁ ଆମର ତପ
କରିଥିଲେ ପୂଜାରେ ହୁଁ ହ।
ତ ତା ଆମେ ତ ସବୁ ମୁଁ ତ ତାଙ୍କ ବି ମାନେ ସବୁ କିଛି ତ କହିପାରିବିନିା ବକା ବୁଲକା ଜାଣିଛି ଏମିତି ଯା ସେମିତି ଜାଣିଛି ଆଉ
ହଁ।
ହ। ଆଉ କଣ ରାତିକି ରୋଷେଇ କଣ କରିବେ?
ରାତିକି ସେଇ ରୁଟି ଆଉ ସନ୍ତୁଳା କରିଦେବ।
ଓ ହୋ ରୁଟି ଆପଣ ମାନେ ଜୋର ବି ଖରା ହେଲେ ବି ରୁଟି ଖାଆନ୍ତି।
ନାଇଁ ନାଇଁ ଜୋର ଖରା ହେଲେ ଭାତ ତା ଦିନରେ ଯୋଉ ଭାତ ଟିକେ ଅଧିକା ରାନ୍ଧିଦିଏ ତାକୁ ପଖାଳଦିଏ ସଜ ପଖାଳ।
ଓହୋ ସେଇଟା ଭଲ ଲାଗନି ସଜ ପଖାଳ ଖାଇବାକୁ ବେଳେ ବେଳେ
ହଁ ଭଲ ଲାଗେ ତାପରେ ସଖଳ ବେଳେ ବି ପଖାଳ ଖାଇବା ଭଲ ଲାଗେ।
ନ ମୁଁ ସକାଳ ବଳେ ତ ପଖାଳ ଖାଏନି କାହିଁକି ନା ରାତିରେ ଯୋଉ ରୁଟି ଥାଏ ସେ ରୁ ଟିକି ଖାଇଦିଏ ନହେ ଅଲଗା କିଛି ହଉ ଆଉ ମ୍ୟାଗି ଫ୍ୟାଗି କହିଲେ ତ ମାମା ପାାର୍ଟି କରନ୍ତି। ଯେତୁ ନାଇଁ ମ୍ୟାଗି ଫଗି ଖାଆାନ ସବୁବେଳେ ଦେହ ପାଇଁ ଭଲ ନୁହଁ ହଁ।
କି ଖାଇବ?
ହଁ ନାଇଁ ଭଲ ନୁହଁ ଆମେ ତ ଜାଣିଛେ ଜାଣି ଶୁଣିକି ବି ଆମେ ଖାଉଛେ।
ହଁ ସଖକାଳ ଓଉଳି ଟା ବି ଖାଇବେନି ସକାଳଳି ଟା ଆମର ଯେତେ ହେଲ୍ଦି ଜିନିଷ ଖାଇବ। ସେଇଟା ତମେ ସନ୍ଧ୍ୟାବେଳେ ଖାଇପାରିବ ଅଳ୍ପ କି
ତାପରେ ମାମ ବି ଆମକୁ ଦିଅନ୍ତି ମାନେ ସକ୍ର ଓଳି ଟାଇମ ରେ ଆମର ଥାଏ ଗୋଟ ଜାଣିଛନ୍ତି। ଏ ଉ ସେଇଟା କେମିତି କହିଲ କାବୁଲି ବୋଟ ଛୋଟ ଯୋଉ ଗୋଜିିବଟ କଳା ଚଣା କୁହନ୍ତି ତ ସେଇ ବୋଟକୁ ମାନେ ଭିଜେଇକି ରାତିରୁ ରଖିଥିବେ।
ହୁଁ।
ତାପରେ ତାକୁ ସିଝେଇ ଦେବେ ସିଝେଇକି କିଏ ସେଥିରେ କାକୁଡି ଗାଜର ଆଉ ବିଟ ହଁ ଟମାଟୋ ସବୁ ପକେଇ ଦେଇକି ବିଟ୍ ଲୁଣ ଟିକେ ପକେଇଦଲେ ଆମେ କାହିଁକିନା ସ୍କୁଲ ବି ଗଲା ବେଳେ ସେ ତାକୁ ହିଁ ନେଇକି ଯାଉ ନା ତ ସେ ସେ ମାମା ତାକୁ ହିଁ ଆମକୁ ଦିଅନ୍ତି ପ୍ରାୟ ଖାଇବା ପାଇଁ ତା ସହିତ ବି ଆଉ କିଛି ଦିଅନ୍ତି। ରୁଟି ହଉ ଯାହାବି ହଉ ସେଇଟା ଖାଇବାକୁ ଦେବେ କିନ୍ତୁ ସେଇଟା ନିହାତି ଖାଇବୁ। ତା ସହିତ ବି ଆଉ ଅଲଗା ଅଲଗା କିଛି କିଛି ବି ରୁଟି ହଉ କି ଆମର ପାଉ ରୁଟି ହଉ କି କ୍ଷୀର ହଉ ଏମିତି ଦିଅନ୍ତି ସକାଳେ।
ହଁ ମତେ ହେଲ୍ଦି ଜିନିଷ ଖାଇପାରିବ ଆଉ।
ଉଁ ରାତିରେ ଯଦି କ୍ଷୀର ଫ୍ୀର ନ ପିଇଥିବୁ କି ଖାଇଥିବୁ ନ ଖାଇଥିବୁ ତ ରାତିକି ଆମକୁ ଏଇ ସରି ଦିନରେ ହିଁ ଆମକୁ ଏଇଟା ଦିଅନ୍ତି ସକାଳେ। ଆଉ ଏଇ ମ୍ୟାଗି ଫଗି ଏମିତି ପାଟି କରନ୍ତି ଇଚ୍ଛା ହୁଏ କିନ୍ତୁ ମ୍ୟାଗି ଫଗି ସକାଳୁ କାଳୁ ଖାଇବା ପାଇଁ ପାର୍ଟି କରନ୍ତି କେତେବେଳେ କେମିତି ଏମିତି ଖାଉ ସବୁବେଳେ ତ ଖାଇବାକୁ ମନା କରଦି ମାନେ କହିବେ ଚୁଡା କଦଳୀ ଖାଇବା ପାଇଁକା। ପ ଚୁଡ଼ା ମାମା କହୁ ଚୁଡ଼ା
ସକାଳ ଖଣ୍ଡେ ଯେତେ ତମେ ଖାଇବା ଚୁଡା ବି ଭଲ ଚୁଡା କଦଳୀ ଦହି ଚତିିକ ଖାଇବ।
ଆଜ୍ଞା ଆଜ୍ଞା।
ହଉ ତମ ସାଙ୍ଗରେ କଥା ହେଇକି ଭଲ ଲାଗିଲା। ଆଉ କେତେବେଳେ କଥା ହେବା ହେଲା ମୁ ରଖୁଛି।
ହଁ।